ହଲୋ ହାଲୋ।
ହାଲୋ।
ହଁ ନମସ୍କାର।
ନମସ୍କାର ନମସ୍କାର। ଆଉ କଣ ସବୁ ଭଲ ତ ସବୁ?
ହଁ ଭଲ ସେମତି ଯେହେତୁ ମୁଁ ସକାଳୁ ସବୁବେଳେ ବ୍ୟାୟାମ ଫ୍ୟାୟାମ କରୁଚି ମୁଁ ଦେହ ଠିକ ଠାକ ରହିଛି।
ଆଚ୍ଛା ତମର ତ ଥିବ ସିକ୍ସ ପ୍ୟକ୍ ତ ଥିବ।
କଣ କହିଲ?
ପାଇସୁ
ତମ ଦେହ ଠିକଠାକ ଅଛି ତ। ନା ହାଁ ସିକ୍ସ ସିକ୍ସ ପ୍ୟାକ ଏ ମୋର ନାହିଁ। କିନ୍ତୁ ମୁଁ ଦେହକୁ ସୁସ୍ଥ ରଖିବା ପାଇଁ ଯୋଗ କରେ ସକାଳୁ ଉଠିକି ଆଉ, ଖାଲି ପେଟରେ ଆଉ।
ଆଚ୍ଛା।
ଆଉ ତମ ଦେହ ସ-ସ ତମ ଦେହ ଠିକ ଠାକ ଅଛି ତ?
ହଁ ହଁ ମୋ ଦେହ ତ ଠିକ ଠାକ ତ ଲାଗୁ ତ ଅଛି ଲାଗୁଚି। ହୁଁ ହ କିନ୍ତୁ ମଝିରେ ମଝିରେ ଟିକେ ପେଟ ଗ୍ୟାସ୍ ହେଇଯାଉଛି କାହିଁକିନା ଆମର ଯୋଉ ଏଠିକି ଶାନ୍ତି ଦଉଥିଲା ନା ପେଟଟା ପୁରା ଫୁଲି ଯାଉଛି ଆଉ ପେଟ ଫୁଲିଗଲା ପରେ ଫଳରେ ଗ୍ୟାସ୍ ହେଇଯାଉଛି ଗ୍ୟାସ ହେଇଗଲେ ମାନେ ତମ ଖାଉ ଏଇକୁ ହଁ ହଜମ ଶକ୍ତି ହୋଉନି
ତମେ କିଛି ମାନେ ଘରୋଇ ଉପଚାର କରୁନ
ଘରେ ଅପଚାର ମୁଁ କରିଥିଲି ଯେ ଇନୋ ପିଇଥିଲି। ଆଉ ଏ ଜଲଜିରା ପିଇଥିଲି।
ମାନେ ଯେମିତି କି ଗୁଜୁରାତି କି ନାଲି ଚା ଏଇଗୁଡା ଟିକେ ପି ପିଲେ ମାନେ
ଏଠି ବା ନିଆଁ ପାଣି ନାହିଁ ଏଠି ଏଠି କିଛି ସୁବିଧା ନାହିଁ କରିବା ପାଇଁ ଆଉ ଏଠି ନିଆଁ ଯଦି ଥାଆନ୍ତା ମୁଁ କରିଥାନ୍ତି ନିଆଁ ଲଗା କରିଥାନ୍ତି ମୁଁ ତ ନିଆଁ ଲଗା ନା
ହୁଁ
ଆମଁ ଏଠି ଗୋଟେ କଠତିସ ହୁଁ ଅ
ଆଉ ତମେ କେବେ ଏଇ ଯୋଉ ଓଡିଶା ବାହାର ମାନେ ରାଜ୍ୟକୁ ବୁଲିବାକୁ ଯାଇଛ
ହଁ
ତମେ ଓଡିଶା ବାହାରକୁ ତମେ ବୁଲିବାକୁ ଜାଇଚ?
ହଁ ଯାଇଛି କେତେ ଆଡେ କୁଆଡେ ପହଞ୍ଚରେ ଯାଇଛି ଆଉ ଓଡିଶା ବାହାର ସବୁ ତିରୁପତି ବାଲାଚି ମନ୍ଦିର ଯାଇଥିଲି ଦେଖିବା ପାଇଁ।
ତିରୁପତି ଆମର କୋଉ ରାଜ୍ୟ ଅବସ୍ଥିତ? ଆଦ ନା ଲିଙ୍ଗ ନା
ଓକେ
ଆଜ୍ଞା ମୁଁ ଯାଇଥିଲି ପଶ୍ଚି ହଁ ଆ
ଗଙ୍ଗା ନଦୀରେ ବୁଡ଼ ପକେଇ ଗଙ୍ଗାନଦୀ ଏତେ ଯେ ନାଇଁ ଆଉ ଆମେ ବି ଆମେ ଦେଖିବାୁ ଆଉ ମାୟା ପୁରୀ
ଗଲ।
ଇସ୍କନ ଏକ ନୂଆ ହେଉଛି ଆଉ। ବହୁତ କିଛି ଦେଖିଲୁ। ଆଉ କାଳୀ ମନ୍ଦିର ସେ ଆମର କଲତା ଠାରେ। ହୁଗୁଳି ରିଭର ଅଛି ବିବେକାନନ୍ଦଙ୍କର ଗୋଟେ ଇ ଷ୍ଟା ବଲୁନ ମଠ ଅଛି ବହୁତ କିଛି ଅଛି। କଲିକତା ରେ ଦେଖିବାକୁ। ଆଉ ତମେ କେବେ କଲିକତା ବୁଲିବାକୁ ଯାଇଛ କି ଯାଇଛ।
ହଁ ଯାଇଚି ଯାଇଛି ଦେଖିଛି।
ଆଉ ଝାଡଖଣ୍ଡ କେବେ ଯାଇଛ କି, ଝା ଝାରଖଣ୍ଡ କେ ଯାଇଛ କି?
ନା ନା ଇଏ ଯିଏ ଇଏ ରଜରେ ରଜ ପାନ ଖା ।
ମୁଁ ତ ପାନ ଖାଏନି କିନ୍ତୁ ରଜ ପାନ। ସେମିତି ମୁଁ ଖାଏନି ତମେ ଖା
ନା ରଜପାନରେ ଖାଇବା କଥା ନା ଆଉ। ହଁ
ତମ ହଁ ସେଇଟା ଯେହେତୁ ଆମ ଓଡିଆ ପରମ୍ପରା ସଂସ୍କୃତି ଆମେ ଖାଇବା କଥା। ଆଉ ତମେ ପାନ ଖାଅ ରଜରେ।
ହୁଁ ହୁଁ ପାନ ଖାଏ ରଜରେ ପାନ ଖାଏ।
ସେଟା କେମିତି କଣ ପ୍ରସ୍ତୁତ କରାଯାଏ।
ପାନ ଏଇ ଗୁଆ ଫୁଆ ପଡିବ ଆଉ ଥ ବିଭିନ୍ନ ମିଠା ଜିନିଷ ପଡିବ ସେଇଗୁଡା ପଡ଼ିକି
ତମେ ଘରୋଇ ପାନ ଖାଅ ନା ବାହାରୁ କି କିଣା କିଣି କିଣିକି ଖାଅ।
ଘରୋଇ ପାନ ଖାଏ ବାହାରୁ କିଣିକି ଖାଏ ସବୁଆଡେ ଖାଏ।
ଆଉ।
ଆଉ କଣ ।
ସଦସ୍ୟ ସଂଖ୍ୟା।
କଣ୍ ଟା।
ପରି ବା ପରିବାରର ସଦସ୍ୟ ସଂଖ୍ୟା।
ଆମର ସଦସ୍ୟ ସଂଖ୍ୟା ତିନି ଆଉ ଆପଣ ହଁ ହଁ ତିନି ତିନି।
ହଁ ଆମ ଆମର ବି ତିନି ସଦସ୍ୟ। ଆମର ବି ତିନି ବାପା ମା ମୁଁ ଆଉ ଦିଦି ଜଣେ ଥିଲେ ମ୍ୟାରେଜ କରିଛନ୍ତି ଖରାବେଳେ ଆମର ଏପର୍ଯ୍ୟନ୍ତ ରୋଷେଇ ବସିଚି କଣ ଆ ଆରମ୍ଭ ହବ ପ୍ରାୟ ଆମର ପଖାଳ ଆଉ ବଢିଚୁରା ଶାଗ ଭଜା। ତ ଓଡିଆ ସଂସ୍କୃତି ଖାଇବୁ ଆଉ।
ଆଚ୍ଛା । ଆଉ ଯୋଉ ଉଁ ଇଏ ମାନେ ଚୁଲି ଲାଗିନି ବୋଧେ ସେଇଥିପାଇଁ ବୋଧେ ରୋଷେଇ ହେଇନି ଆଉ ନାଇଁ।
ଆଜି ଆମର ଏବେ ଖରାଦିନେ ଆମର ପଖାଳ ବହୁତୁ ଖାଉ। ଓଡିଆ ଯେହେତୁ ଆମେ ଓଡ ପଖାଳ ପ୍ରାୟ ଟାଇମ ଖାଉ।
ଆଚ୍ଛା ଆଚ୍ଛା ପଖାଳ ସାଙ୍ଗକୁ କଣ ଖାଇବ?
ପଖାଳ ସାଙ୍ଗକୁ ଶାଗ ଭଜା ବଢିଚୂୁରା। ଆଉ ବାଇଗଣ ଅ ତେଲରେ ଭଜା ହେଇଥିବ।
ଟମାଟୋ ଆଳୁ ଚକୁଡ଼ା ଏଗୁଡ଼ା ଖାଉ ଆଉ।
ଏଇ ଓଉ ରାଇତା ଟା ଓଡେଇ ଓଉ ରାଇତା।
ନା ନା ସେଗୁରା ମୁଁ ଖାଏନି। ତମେ ଖାଅ।
ହଁ ହଁ ମୁଁ ପ୍ରାୟ ମାନେ ଭଲ ସେ ଖା ଏ ଓଉ ରାଇତା ଖାଇଲେ ତମ ଖଟାପଣ ଦେହରେ ରହିବ। ଲାକଟିକ ଅମ୍ଳ ଭିତରେ ରହିବ ଫଳରେ। ବଡି ଫିଟ ରହିବ ଆଉ ଖଟା ଜିନିଷ ଯାହା ବି ହେଲେ ଖାଇବା କଥା ଆମ୍ବୁଲ ଖାଇବା କଥା। ଆଉ ସବୁ ଏସବୁ ଜିନିଷ ଯାକ ସବୁ
ହୁଁ ସବୁ ଜିନିଷ ଖାଇବା କଥା। ଆଉ ତମେ ପଖାଳ ଖାଇସାରିଲା ପରେ ତୋରାଣି ଟା ପିଅ କି ନାଇ?
ହୁଁ ହୁଁ ପଠାଣି ପଖାଳ ରେ ମୁଁ। ତୋରାଣୀ ପିଏ ଆଉ।
ତୋରାଣି ଟା ଆମ ପାଇଁ କେତେ ମାନେ ଦରକାରୀ ମାନେ ଦରକା
ଯଦି ଡାଇବେଟିସ୍ ଥିବ ତାହେଲେ ଡାଇବେଟିସ ଟା ଆହୁରି ବଢିଯିବ ଯଦି ବି ପି ଥିବ ତା ହଁ
ହଁ ହ। ତୋରାଣୀ ବି ଆମର ଆଉ ତୋରାଣୀରୁୁ ତମେ କଣ ମାନେ କା ତୋ ତୋରାଣି ଗୋଟେ ତିଆରି ହୁଏ କାଞ୍ଜି ତାକୁ ଖାଅ?
ହଁ ହଁ କାଞ୍ଚି ତ ବହୁତ ବଢିଆ ଲାଗେ ଖଟା ପଡିକି କାଞ୍ଚି ପାଗ ବହୁତ ବଢିଆ ଲାଗେ ରାତି ରେ ଟିକେ ଦେହ ଖରାପ ତ ମଝିରେ ମଝିରେ ଟିକେ କାଶ ହେଇଯାଉଥିବ ଟିକେ ଖରାପ ଭାବିବେ ଆଉ ମୋର ଟିକେ ଦେହ ଖରାପ ଅଛି ମଝି ରେ ଟିକେ ଏମତି କାସ ହେଇଯାଉଥିବ
ଓକେ ଓକେ ତୁମେ ତୁଳସୀ ପତ୍ର ଆଉ ତୁ ତୁଳସୀ ପତ୍ର ମହୁ ଆ ଜଷ୍ଟ ଦା କି ବାଟିକି ପିଇଲେ ତମର କାଶ କମିଯିବ।
ତୁଳସୀ ପତ୍ର ହଁ ବାଟିକି ଖାଇବି ଆଉ କଣ।
ଆଉ ଚୁଡା ଖାଓ କି ନାହିଁ?
ହଁ ହଁ ଚୁଡ଼ା ତ ମୁଁ ଖାଏ ଚୁଡ଼ା ଆ ଆ ମଁ ଖାଏ ହଁ ଚୁଡ଼ା ରେ ଛତୁଆ ହୁଏ ଇଏ ହୁଏ ଏଇନେ ମୁଁ ଚୁଡା ଖାଉଛି ଦେଖନ୍ତୁ ଚୋବେଇ ଚୋବେଇ ଖାଏ ସାଉଣ୍ଡ
ଆରେ ପାଣି ବି
ଆଉ ତୁ ଚୋବେଇ ଚୋବେଇ ଖାଇଲି
ଆଉ ତମେ କୁଆଡେ ଯିବ କି ଆଜି?
ହୁଁ ନାଇଁ କୁଆଡେ ଯିବାର ନାଇଁ ଏଇ ସବୁ ଏମତି କଲ ରେ ଟିକେ କଥା ହେବାର ଅଛି ଆଉ କୁଆଡେ କାହିଁ ଯିବି ଆଉ ସେ ପଇସା ପତ୍ର ବହୁତ ଅସୁବିଧା ଅଛି କାରଣ ଦି ପଇସା ଟିକେ ଇନକମ୍ କଲେ ମଣିଷ ଜୀବନ ଟିକେ ସୁଖମୟ ଟିକେ ଲାଘବ କରିବ ହଇରାଣ ହେଇ
ହଁ ସବୁରି ମୁଳ ରେ ହଁ ସବୁରି ମୁଳ ରେ ଟଙ୍କା ଟଙ୍କା ନାଈ କିଛି ନାଇଁ
ହୁଁ
ସବୁରି ମୂଳରେ ଟଙ୍କା
ହୁଁ ଟଙ୍କା ବିନା ଆଉ କିଛି ନାହିଁ ଆଉ
ଆଉ ତମେ ଆଗାମୀ ପାଠ ପଢା ପଢି କଣ ମାନେ ଭବିଷ୍ୟତରେ କଣ ହବାକୁ ଚାହଁ? ଏଚାର
ହୁଁ ହଁ ଆଗାମୀ କ ଭବିଷ୍ୟତ ଭବିଷ୍ୟତ ଅଁ-ଅଁ ସେ ନାହିଁ ଭବିଷ୍ୟତ ପୁରା ଅନ୍ଧାର ହେଇାଣି ଆଉ କଣ ପାଠ ସାଠ ପଢିଲେଣି ପୁରା ଅନ୍ଧାର ତ ପୁରା ଆଉ ଭବିଷ୍ୟତ ଅନ୍ଧାର ଆଉ ସେଇଥିପାଇଁ କହୁଛି ପାଠ ଆଉ
ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା କହୁଛି ତୁମେ ପାଠ ପଢିଚାଲ କିନ୍ତୁ ତମେ ଚାକିରି ପାଇଁ ଆଶାୟ ହୁଅ ନାହିଁ।
ହ
ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଦେଖିବାକୁ ଗଲେ
ହୁଁ
କୁଲି ମାନେ ପାଠ ପଢ ଆଉ ଚାକିରି ପାଇଁ ମାନେ ଆଶା ଏତେ କରନାହିଁ ବୋଲି ମାନେ ବର୍ତ୍ତମାନର ଶିକ୍ଷା ଆଉ ଆମ ଚାକିରିଙ୍କ ଇଏ ମାନେ ସବୁ ଭ୍ୟାକେନ୍ସି ଦେଖିବାକୁ ଗଲେ
ହଁ ହଁ ଠିକ କଥା ଠିକ କଥା।
ହୁଁ ହୁଁ।
ଆଉ ତମଆଡେ ଉ ପୂଜା ହୁଏ।
କି କି ପୂଜା ହଉନେ
କିିଜା ହୁଏ ନା ନଁ?
ଗଣେଶ ପୂଜା ହୁଏ ରଥ ଯାତ୍ରା ତ ହବ ଗଣେଷ ପୂଜା ହବ। ଆଛା ମଟନ ଭାତ ଖାଇବ? ହଁ ଖାଅ ଖାଅ ଆଉ ଯଦି ଭୋଜି ଫୋଜି ରେ ଯାଉଚ ଟିଫିନ୍ ନାଇକି ଯାଅ ମଟନ
ନାଇ ନାଇଁ ମଟନ ବହୁତ ରେଟ ହେଇଗଲାଣି। ମୁଁ ତ ଖାଏନି ସେମିତି ବି ଆମିଷ ମାନେ କେତେବେଳେ କେମିତି ଭାବୁଛି ମୁଁ ଯୋଉ ନିରାମିଷ ହେଇଯିବି କିନ୍ତୁ ବେଳେ ବେଳେ ଖା ଖାଇଦଉଛି ଆଉସଗଲେ ଭଲ କାହିଁକି ମାନେ ଗୋଟେ ଯୁବକ ବାତ୍ୟା କରି ଖାଇବା।
ହୁଁ। ମୁଁ ଯୀବକୁ ହତ୍ୟା କରି ତ ନଥାଉନି ମୁଁ ହତ୍ୟା କରିକି ଜୀବ ଖାଉଛି।
ହଁ କ
ଠିକ ତ କହୁଛ କିନ୍ତୁ ପାଟିର ସଵାଦ ପାଇଁ ଯାହାହେଲେ ଆା ଜରୁରୀ ନହ ନଥିଲେ ବି ଜରୁରୀ।
ଯେହେତୁ ଆମକୁ ବି କିଛି ପୋଷକ ଦରକାର ତେଣୁ ଆମେ ଖାଇବା ବି ଜରୁରୀ ଆଉ ଯେହୁ ଏକ ସାଇକେଲ ଚକ୍ର ଶୃଙ୍ଖଳିତ ଚକ୍ର ଚାଲି ଯେପରିକି ବାଘ ସେ ତ ଆମିଷ ପ୍ରାଣୀ ସେ ଯାହା ହେଲେ ଆମିଷ ଖାଇବ। ଆମିଷ ନ ଖାଇଲେ ବାଘ ଦୁଖ ଭଳିଆ ଯିବ କେମିତି ବଞ୍ଚିବ।
ମୋର ବି ଗୋଟେ ଏମିତି ଗୋଟେ ମାନେ ରାକ୍ଷସ ଦାନ୍ତ ଟେ ବାହାରିଛି ହଁ ମୁଁ ସେଇ ତାନ୍ତରେ ଆମିଷକୁ ମାଂସକୁ ଟାଣି ଟାଣିକି ଝୁମଝୁିକି ଖାଏ। ଆଉ ଖାଇଦି ଟିକେ ଆଉ ମନର ଲାଳସା
ପାର ଆଳସା ଏସବୁ ମିଶେଇକି ଖାଇବି ଟିକେ ଆଉ। ଖରା ଖାବିବେନ ମୁ ଟିକେ ଖାଇଦଉଛିୁ ଆଉ। ହଁ ହଁ ସବୁ ପ୍ରକାର ମୁଁ ଆଇଁଷ ଖାଏ କେବଳ ଅ ବାଘ ଖାଇନି ହରିଣ ଖାଇନି ଏଠୁ ଖାଇନି ମଣିଷକୁ ଆଉସବୁ ଖାଇସାରିଲେଣି ଏଯଉ ଲୋକ ଥାଆନ୍ତି ଯୋଉ ମୟରଭଞ୍ଜରେ ଲୋକ ଥାଆନ୍ତି ସେଠି